ହାଲୋ।
ୟେସ୍ ବୋଲ।
ହଁ ଏ ତମ କାମ ସଇଲାଣି?
ହଁ ଅଲମୋଷ୍ଟ ସଇଲାଣି ତ ଟାଇମ୍ ତ ହେଲାଣି ଆଉ ଯିବା ଘରକୁ ଆଉ।
ହଁ ହଁ ମୁଁ ଯାଉଛି ଏଇ ଚାରିଟା କି ସାଢେ ଚାରିଟା ପନ୍ଦର ବେଳୁ ବାହାରିଆ ଆଉ।
ଓ ହୋ।
ହଁ।
ଆଚ୍ଛା ତମ କାମ ତାହେଲେ ସରିଗଲା?
ନା ମୁଁ ଏଇ ତାଙ୍କୁ ଯୋଉ ଯାଇଥିଲି ଏବେ ତମ ପାଖକୁ ସେ ଦେ ଠି ଯୋଉ ଗୋଟେ ଲୋକକୁ ଛାଡିଆକୁ ଯାଇଥିଲି ସେଠି ଛାଡିକି ମ୍ୟାମ୍ ଆଉ ମୁଁ କହିଲେ ଚୁପ୍ ଚାପ୍ ପଳେଇ ଆସିବୁ ମୁଁ ମୁଁ ସେଇଥିପାଇଁ ଆସୁଥିଲି ସେ ଆଇଲା ବେଳକୁ ରଞ୍ଜନ ସେଉଠୁ ବାହାରି ଥିଲା ତାପରେ ଗଲୁ ମ୍ୟାମ୍ କହିଲେ ତମେ ପଳାଅ ଆଉ କିଛି କାମ ନାହିଁ ତ ଆମେ ସେଠି ଯାଇଁକି ସେ ଭାଇଙ୍କୁ ଷ୍ଟୋର ରେ ସାହାଯ୍ୟ କର। ଟାଇମ୍ ହେଲେ ଯିବ ଆଉ ଆଉ ଏବେ ପଳେଇବନି ନହେଲେ ତମର ହାପ୍ ଡେ ପକେଇ ଦେବି ଏନ୍ତି କହିଲେ।
ଆଚ୍ଛା।
ହଁ ଆଉ କହିଲେ କ କଲେଜ ଟିକେ ଏବେ ଦି ଦିନ କାମ କରିଦିଅ ତମର ସା ଠି ପିକେଟ ରେ ମୁଁ ସାଟିସ୍ ସ୍ଫାଏଡେ ଲେଖିଦେବି ଆଉ। ଇଂଲିଶ ରେ ଲେଖନ୍ତି ଭେରି ତିରିଶି ରେ।
ଓ ହୋ ଆଉ ଆମର ସାଟିସ୍ ସ୍ଫାଏଡେ ଲେଖା ହଉନି?
ସେ ସାଟିସ୍ ସ୍ଫାଏଡେ ଲେଖନ ଭେରି ଗୁଡ୍ ଲେଖନ୍ତି ସମସ୍ତେ। ଇଏ କହୁଛନ୍ତି ଯେଦି ଭଲସେ ଟିକେ କରିଦିଅ ମୁଁ- ତ ମୁଁ ବହୁତ୍ ସାଟିସର୍ଫାଏଡ ଲେଖିବି ଏକାଥରେ।
ଓହୋ!
ଆଜି ତମ ଦିନ ସବୁ କେମିତି କଣ ଗଲା କହିଲ ଦେଖି।
ଦିନ ଖାଲି ମୋର ଡ୍ରାଇଭିଂ ରେ ପଳେଇଲା। ଖାଲି ସାଇଡ କୁ ଆସ ତାପରେ ସାଇଡ ରୁ- ଫେର୍ ଅଫିସ୍ କୁ ଯାଅ ତାପରେ ଅଫିସ୍ ରୁ ଫେର୍ ସାଇଡ୍ କୁ ଆସ- ଫେର୍ ଅଫିସକୁ ଯାଅ। ଫେର୍ ସାଇଡ୍ କୁ ଆସ ଏବେ ଫେର୍ ରିଟର୍ନ କରୁଛି ଆଉ ଅଫିସ୍ କୁ।
ପୁଣି କାଇଁ ଅଫିସ୍ କୁ ଆସୁଛନ୍ତି?
ମୋ ଅଫିସ୍ ରେ ମୋ ବ୍ୟାଗ୍ ଅଛି ବା ଏବେ ଟିକେ ଅଫିସ୍ ରେ କାମ ଅଛି। ସେ କାମ ଟା କରିଦେଇକି ଟାଇମ୍ ହେଲେ ଅଫିସ୍ ରୁ ବ୍ୟାଗ ଧରିକି ଚାଲିଲି ଆଉ।
ଅଫିସ୍ ରେ କି କାମ ଅଛି?
ଅଫିସ୍ ରେ ସେ ଷ୍ଟୋରରେ ଭାଇ ଗୋଟେ ଏବେ ଯାଉଛନ୍ତି- ସେ ଏଠି କ ହଁ ସେଇ ମୋଟା ହେଇକି ସେ ଭାଇ।
ଓ ହଁ
ହଁ ସେଇ ଭାଇ ତ ସେ ପହଞ୍ଚି କଣ କାମ କହି କହିବେ ସେ କରିବୁ ଆଉ।
ଓହୋ ହଁ ଭଲ ଆଉ କାମ ଖାଲି କର।
ଆଜ୍ଞା ଏଇ କାମ କ ପଇସା ତ ମିଳୁନି ଇଣ୍ଟର୍ନସିପ୍ କରିବା କଥା ଆଉ।
ଓହୋ ଆଉ ସବୁ କୁହ!
ଆଉ କଣ ହାଲ୍ ଚାଲ୍ ତମର ଆଜି ଅଫିସ୍ ରେ ଦିନ ସାରା!
ଅଫିସ୍ ରେ ଆଜି ସେତେ କିଛି କାମ ନାହିଁ ଆମ ଅଫିସ୍ ସିଫ୍ଟିଂ ହଉଛି ବୋଲି ନର୍ମାଲ କାମ ଦିଆ ହେଇ। ଛି ସେଆକୁ ବସି କରୁଥିଲୁ ଶୋଇଲା- ଘର ପାଇଁ ଏବେ ବାହାରିବୁ ଆଉ।
ଏବେଠୁ ବାହାରିଯିବ!
ହଁ।
ଓ ହୋ।
ହୁଁ।
ଆଉ କାଲି ପାଇଁ କଣ କଲ୍ ଦେଇଛନ୍ତି?
ହଁ ଦେଇଛନ୍ତି ଆଉ।
କେତେଟା କଲ୍?
ଟୋଟାଲ୍ ଚାର୍ଶହ ଟା କଲ୍ ଅଛି।
ଆଜିି କେତେଟା ସାରିଲ ତାହେଲେ?
ଆଜି ସରିଛ ଶହେଟା ଆଉ।
ଆଜି ଶହେଟା ମାନେ ଆଉ ତିନି ଦିନର କାମ ପେଣ୍ଡିଙ୍ଗ ଅଛି ଆଉ।
ହଁ ସେଇଭଳିଆ ଆଉ।
ହୁଁ ହୁଁ ଆଜି ହେଲା କି ଗୁରୁବାର ଶୁକ୍ର ଶନି ଆଉ ତ ଦି ଦିନ ରହିଲା ତ ଦି ଦିନରେ ଚାରିଶ ସରେଇବାକୁ ପଡିବ ଆଉ।
ହୁଁ- ଆଉ ଆଜି ସବୁ ଖାଇଲ କଣ?
ଆଜି ମୋ ପ୍ରିୟ ସାଙ୍ଗ ସହିତ ମୁଁ ଖାଇଛି- ଅ ଗୋଟେ ଟିଫନ୍ ଆଣିଥିଲି- ଯେ ଟିଫିନ୍ ଆଣିନି ଆଉ ଭୁଲି ଥିଲା ତ, ତ ମିଳିମିଶି କି-ଇଁ ଖାଇଦେଲୁ ଆଉ।
ଓଁ ହ ତମ ପେଟ ପୁଲ୍ଲା?
ପେଟ ନାଇଁ! ଆତ୍ମା ଶାନ୍ତି ପାଇଗଲା, ସେତିକି ବଡ କଥା।
ଆଚ୍ଛା, ସ ଖାଇବାର ଆଜି କଁ କଁ ଆନ୍ ଥେଲ?
ଆଜି-ଇ ଖାଇବାର ଆନ୍ ଥିଲି ଭାତ-ଅ। ଆଉ ଟିକେ ବହଳିଆ ଡାଲି-ଇ। ଆଉ-ଉ ବଡି ଚୁରା, ଆଉ -ଉ ଆଳୁ ଭର୍ତା। ଆଉ କିଣିକି ନେଇଥିଲି ପାମ୍ପଡ଼।
ଉଁ, ହୁଁ, ତମ ଘରେ ପାମ୍ପଡ ନଥିଲା କି?
ନାଁ ପାମ୍ପଡ ସରିଯାଇଛି।
ଅ- ହଁ।
ବୋଉ କହିଲା ଆଉ ପାମ୍ପଡ ତ ସରିଯାଇଚି, ତୁ ଆଣୁନୁ। ସେ ଦଶ ଟଙ୍କିଆ ଗୋଟେ ପାମ୍ପଡ ନେଇ ଆଇଲା, ଆମେ ଖାଇଲୁ।
ହୁଁ, ହୁଁ। ଭଲ ଅଉ।
କଁ ଖାଇଲ?
ଏମିତି ତାହେଲେ ସବୁଜି ଖାଇଚ!
ଆଜ୍ଞା।
ଭଲ।
ତମେ କଁ ଖାଇଚ?
ମୁଁ ଉଁ-ଉଁ-ଉଁ ସେଇ ଥିରୁ ଟିକେ ଟିକେ ଖାଇ ଦେଇଚି, ମୋ ସାଙ୍ଗ ଗୋଟେ ଆଣଥିଲା।
ସେ ସାଙ୍ଗର ନାଁ କଣ?
କହି ହବନି।
ଓହ, ବେଶୀ କ୍ଲୋ ଅ ହଉ ସେ।
ଆପଣଙ୍କ ଭଏସ୍ କଟୁଛି।
ହ୍ୟାଲୋ।
ହଁ।
ଆଉ କୁହନ୍ତୁ, ଫ୍ୟାମିଲି ବିଷୟରେ କଁ କୁଅଁନ୍?
ଫ୍ୟାମିଲ୍ଲେ କଣ! ସବୁ ତ ଠିକ୍ ଠାକ୍ ଚାଲିଚି ଆଉ, ଆଉ କଣ ଏକ୍ସଟ୍ରା କିଛି ତ ନାହିଁ?
ଆଉ ଏବେ ଆଁ ତାହେନେ କାମରେ ନା ଘରେ ଅଛନ୍ତି?
ସେଇଟା ତ ଜଣାନାଇ, କଲ୍ ତ ଆଉ କରିନି! ଘରେ ହିଁ ଥିବେ ସାଏଦ! ଆଉ କାମ ଆଜି ତ ନଥିଲା। ଆଉ, ତମ ହାଲ୍ ଚାଲ୍ ସବୁ କଣ ଘରେ?
ଘରେ କିଛ ତ ହାଲ୍ ଚାଲ୍ ନାହିଁ, ସବୁ ରାଗିକି ମୋ ଉପରେ ଟିକେ ଟିକେ ଅଛନ୍ତି।
କଣ ପାଇଁ? ତମେ ଆପଣ କଣ କରିଦେଇଚନ୍ତି?
ନାଁ, ମୁଁ କାଲି ଟିକେ କଲ୍ ଉଠେଇଲିନି ତ!
ଓହ!
କାଲି ଦିନ ସାରା-ଆଁ ଆସିିଥିଲି ଗାଁ କଲ୍ ଟୋଟାଲି ଉଠେଇନି। ଆଉ କଲ୍ ସାତ ଟା ତାଙ୍କୁ କରି କହିଦେବି, ନା ମୋ ଦେହ ଖରାପ ଇଏ ସିଏ ହେଇଚି ମାନେ ତାଙ୍କର ତ ରାଗିଗଲେ ଟିକେ ଆଉ, ଦେହ ଖରାପ ହେଇଚି ଜଣେଇଲେନି ଇଏ କଲେନି।
କରୁଚନ୍ତି।
ଏଇ ମୋ ସାଙ୍ଗ ପାଇଁ ପା।
ଏ ସାଙ୍ଗ ପାଇଁ ଏତେ କରୁଚନ୍ତି ଘର ଲୋକଙ୍କୁ ଛାଡିଦେବେ ନା କଣ?
ମାରି ଦେବିନି ଘରେ ଲୋକଙ୍କୁୁ। ତ ସାଙ୍ଗକୁ ଟିକେ ବେଶୀ ପ୍ରାୟେରିଟି ଦଉଛି ଆଉ। ଗୋଟେ ବୋଲି ଜୀବନ, ଗୋଟେ ମାତ୍ର ସାଙ୍ଗ ଆଉ ତ କେହି ସାଙ୍ଗ ହେବେନି। ଜୀବନରେ ମୋର ଗୋଟଏ ସାଙ୍ଗ ସେ, ତ
ଆପଣଙ୍କର ଅଫର୍ ଆସୁଛି।
ହଁ ସାଙ୍ଗର ଅଫର ଆଇଲେ ବି ମତେ, ମୁଁ କଣ ଏଠି ସେଲ୍ସ ମ୍ୟାନ୍? କି ଅଫର୍ ଦେଖୁଥିବି କି କିଣୁଥିବି, ସେମିତି ଭଲ ଲାଗେ ଗୋଟିଏ ସାଙ୍ଗ ଲାଇଫଟାଇମ୍।
ଆଚ୍ଛା।
ହୁଁ, ହୁଁ, ଯଦି ସେ ସାଙ୍ଗ ଆପଣଙ୍କୁ ଅ ଅପ୍ପରଚୁନିଟ୍ ଦେଲା ତ ଆପଣ କଣ କରିବେ?
ଯୋଉ ଯୋଉ ନିୟମ ଯିଏ ଟ୍ରାଏ କରୁଛି
ଆଜ୍ଞା।
ଯେ ଅପ୍ପରଚୁନିଟି ଦେଇ ଦେଇ କଁଅଟା ଦବେ?
ଆପଣଙ୍କୁ ବହୁତ କିଛି ଦେଇପାରେ ସେ।
ନା ସେ ଏତେ ବି ଦେଇପାରିବନି ଯାହା ସେ ଦବ ମୁଁ ଅଲରେଡ଼ି ସେ ତ ମୁଁ ଆଉ ଏତେ ମୋର ଲୋଭ ନାହିଁ।
ଫେରେ?
ଏ ୟୁନିକ୍ କଣ ଥିବ, ଏତେ ୟୁନିକ୍ ନଥିବ। ସବୁ ଗୋଟିଏ ଜିନିଷ। କିଏ ଛୋଟ ପ୍ରାଇଜ୍, କାହାର କାହାର କାହାର ବଡ ପ୍ରାଇଜ।
ଆଚ୍ଛା।
ହଁ, ତ ମତେ ସେଥିରେ ଫରକ ପଡୁନି। ମୁଁ ଯେ ଏବେ ଯେତିକିରେ ଅଛି ବହୁତ ସାଟିସ୍ଫାଏ ଅଛି।
ଓ ଏମିତି କଥା।
ହଁ ଖାଲି ଟିକେ ସେ ଆସୁନି ଆଉ।
ଏସ୍ ମୋ, ମୋ ସାଙ୍ଗଟା ଯିଏ ଏବେ ଅଛି ସେ ଟିକେ ମୋ ସହିତ
ଆପଣଙ୍କ ସହିତ?
ଏଇଟା ଗୋଟେ ଦୁଃଖ ରହିଲାଣି ଆଉ ସେ ଯିବାକୁ ମନ କରୁନି କୁଆଡେ। ହାଲୋ।
ହଁ କୁହ?
ହଁ ମୁଁ କହୁଛି ବୁଲାବୁଲି ଆଉ କରିବାକୁ ଯାଅନି ତ?
ବୁଲା ବୁଲି କରିବ ସିନା ଆପଣ ନେଲେ ସେ ଯିବ।
ତ ନବା ପାଇଁ ରେଡି, ସିଏ କହୁଛନ୍ତି ଖାଲି କାମ ଅଛି ଇଣ୍ଟନ୍ନସିପ୍ ଅଛି ଇଏ ସିଏ।
ଆଚ୍ଛା।
ଆପଣ ବୋଲି ପହଞ୍ଚିଗଲେ ଅଫିସ୍ ପାଖେରେ।
ହଁ ପହଁଚି ଗଲି ଅଫିସ ପାଖରେ।
ହୁଁ।
ଆଉ ଏଚେ ଆର ହେରିକା ସବୁ ପହଁଞ୍ଚିଲେଣି ପଛେ ପଛେ।
ମଲା ହଉ।
ହଁ। ଆଉ କୁହ କଣ?
ହଁ ଚୋପା।
ଚୋପା।
ଉ ହୁଁ। ନାହିଁ କ। ଏମିତି ସବୁ ଆଉ।
ଉ ହୁଁ।
ହୁଁ ହାଲୋ। ଆଉ ସବୁ କୁ ଅ?
ଆରେ ତୁ ଭିତୁରୁକୁ ଯାଅ ଟିକେ ନ ନେ ନାମ ନେଇ ତୁ ଏଚାର ସବୁଆଇଲେଣି।
ଆସନ୍ତୁ ଆଉ ତୁ ଏଇଥେରେ କଣଅଲଗା ହଁ ହାଲୋ।
ହାଲୋ।
ହୁଁ।
ଆଉ କୁହ କଣ ଘରେ ମାମିଜାନ କଣ କରୁଛନ୍ତି?
ମମିତାରକଣ କରୁଥିବ ଜଣା ତ ନାଇଁ ମତେ।
ଆଛା। ଆଉ ତାହେଲେ କଣ ଖାଇବା ପିଇବା କିଛି ଘରେ ଡିନର?
ଡିନର ତ ଏବେ ଜଣାନାଇ ଏବେ ତ ଲଞ୍ଚ ସରିଲା ଡିନର କଥା ଏତେ ଚିନ୍ତା କିଏ କରିନାହାନ୍ତି।
ଆଛା ଆଉ କେବେ କିଛି ନୂଆ ଡିସ୍ ଟ୍ରାଏ କରିବ ନା ଖାଇବା ପିଇବା
ହୁଁ। ଦେଖିବା ପ୍ଲାନ୍ କନି ମୁଁ ଭାବୁଥିଲି କୋଉ ଗୋଟେ ଭୋଜି କରିବ ମୁଁ ତ ଭୋଜି କରିବାକୁ ବହୁତ ଇଚ୍ଛା ହେଲାଣି। ଦେଖ୍ଯା କେହି ତ ସାତ ତ ଦୋଉନାନ୍ତି ହଁ।
ଆଛା କୋଉ ଭୋଜି? କୋଉ ଟାଇପ ର ଭୋଜି ସାଙ୍ଗମାନାନଙ୍କ ସହିତ ଭୋଜି ନା କୋଉ ଆଚ୍ଛା ଆପଣ ତାହେଲେ ସାଙ୍ଗ ମାନେ ବହୁତ ଭଲ ଲାଗନ୍ତି ଏବେ।
ହୁଁ।
ହଁ ହୋ।
ହଉ ଆମ ପରେ କଥା ହବା।
ହଉ।